ତୁ କଣ କରୁଥିଲା?
ଓହୋ ଲୋ ଦେହଟା କାଇଁ ଟିକେ ଭଲ ଲାଗୁନି।
ହୁଁ ଆଜି ଉଠିଲ କେତେବେଳେ?
ଆଜି ଲେଟ୍ ରେ ଉଠିଲି।
ହୁଁ।
ଆଜି ଲେଟ୍ ରେ ଉଠିଲି ଲେଟ୍ ରେ ବି ଶୋଇଲି।
ହଁ।
ଲେଟ୍ ରେ ଶୋଇଲି ବୋଲିକି ଦିଟା ରାତିରେ ଶୋଇଲି।
ହୁଁ।
ହଁ କାଲି ଟିକେ ଶୋଇ ପଡ଼ିଥିଲି ଟିକେ ମୁଁ କାମ କରିକି ବାସନ ହେରିକା ମାଜିଲି ଆମରି ମେଂଚେ ବାସନ ପଡ଼ିଥିଲା ଟ୍ୟୁବଲ କତିରେ ଆଉ ତାପରେ ହଁ ଆଁ ଉଁ ବାପାଃ ମା ଇଏ ମୁଁ ଝିଅ ସବୁ ଖାଲି ଯା ଟୁକୁରା ବାସନ ତା ଦେହରେ କଢ଼େଇ। ଆଉ ଫେରେ ତା ଦେହରେ ଯୋଉ କନ୍ ତ ମୁଁ ପାଣି ଗରମ କରୁଥିଲି ସେ ହାଣ୍ଡି ଟା। ଗୁପ୍ ଚୁପୁ କରିଥିଲି କାଲିରୁ ଅଁ ସେ ଗୁପ୍ ଚୁପୁ ତସଲା ହେରିକା ଆଣିକି ଚ୍ ଛୁଆ ସବୁ ଥୋଇ ଦେଇଛନ୍ତି ତା ଦେହରେ ପେଜ ତସଲା। ଆ ସେ ଟିବୋଲ ମୂଳ ଜାମେ ମୁଁ ଭାବିଲି ମୁଁ କହିଲି ହେ ଏରେ ଏତେ ବାସନ ଯାଉଚି ନହେଲେ ଗୋଟେ କାମ କରେ ମାଜି ଦେଇକି ଶୋଇମି ଆଉ। ଆଉ ତାପରେ ସେଠି ବସିଲି ବସିକି ମାଜିଲି। ଆଉ ମୁଁ ମାଜିଲି ଯେ ଯୁଗେ ଲାଗିଲା ଜେ ସାଇବାବା କୁ ଡାକିଲି ଏଇ ଝିଆରି ଜଣେ ଆଉ ଡାକିଲି ମୁଁ କହିଲି ଆଇ ଟିକେ ବସିବୁ। ଆଠୁ ସେ ତା ବୋଉ କଣ କଲା ନା ବସିକି ସେ ଝରକା ପାଖେ ଟିକେ ସେଠି ଗପିଲା ମୋ ପାଖରେ। ଜଣେ ଗୋଟେ ପାଖରେ ରହିଲେ ଦେଖୁନା ଭଲ ଲାଗେ। ହ ମତେ ମୋ ପାଖରେ ମୁଁ ଚୁଲି କତିରେ ହଉ କି ମୁଁ ବସିଲା ବେଳେ ମୋ ପାଖରେ କିଏ ହଉ ମୋର ସବୁବେଳେ ମୁଁ ଗୋଟେ ସାଙ୍ଗ ଜାଣିକି କହିଲେ ଖୋଜୁଥିଲି ଲୋ।
ହଁ-ଅ-ଅ-ଅ,
ହଁ, ହେଇଟୁ ମୁ ତାକୁ କହିଲି ମୋ ଝିଅ ଆଇ ଆଏ ମତେ ଭଲ ଲାଗୁନି ଆଏ ସେଠୁ ଟିକେ କଥା ହେଲା। ତାପରେ ଯେତିକି ବାସନ ମାଜିନି ହେନି ତାପରେ ହାଣ୍ଡିଶାଳ ଟା ପୁରା ଫୁଲ ଧୋଇଦେଲି ନା ପୋଛିଦେନି। ଆଉ ଚୁଲି ଟାକୁ ବି ନିପିଦେଲି ଆଉ ଟିକେ ଶୋଇଛି। ଶୋଇଛି-ଇ-ଇ-ଇ ରା ତି-ଇ-ଇ-ଇ ବା ଗୋଟେ କଣ ହଁ ତ ଆଉ ବାରଟା ପନ୍ଦର ହବ ଗୋଟେ ଚାଲିଲା ଗୋଟେ ବେପାର ଆଉ। ତାକୁ କଣ କନିଲି ନା ଇଏ ଉଠିକି ପଳେଇଲେ ସେଠୁ କଣ କଲା ନା ଫେରେ ଆସିଲେ ଫେରେ ଆସିକି-ଇ-ଇ-ଇ ଆସିଲା ବେଳକୁ ଆମ ମା ତାର କଣ କରିଛି ନା ନୀ କବାଟ ଦେଇ ଦେଲୁ। ହେଲା କବାଟକୁ ବାଡେଇ ବାଡେଇ ବାଡେଇ ବାଡେଇ ତାର ମା ଆଉ ଖୋଲୁନି। ଆ କଣ କରିବୁ ଏରେ ଇଏ ଆଇଲେ ହଁ ଇଏ ସେଠୁ ଆଇଲେ ପଳେଇଥିଲେ ଫେରେ ଆସିଲେ ଆସିକି ଜୋରସରେ କବାଟ ବାଡେ଼ଇଲେ। ଆ ସେଇଠୁ ମମି ଘେରିକା ମମି, ଝିଅ-ଅ-ଅ-ଅ ସବୁ ପୁଅ ଆମେ ସବୁ ସ ଛିଡା ହେଇକି ଟିକେ କଥାବାର୍ତା ଟିକେ ହେଲୁ। ତାପରେ ଶୋଉ ଶୋଉ ଆଉ କଣ ନିଦ ହଉଛି ସେ ଶୋଇକି ଟିକେ ଉଠିଛି। ଆଉ ଆଉ ଜମା ନିଦ ହେଲାନି। ହେଲେ କଣ କଲୁ ନା-ଆ-ଆ-ଆ-ଆ ଟିକେ ମୁଁ ମୋର ଫୋନ ଦେଖିଲି ଇଏ ତାଙ୍କର ବି ଟିକେ ଫୋନ ଦେଖିଲେ ଇଏ ସେ ଫୋନ ଦେଖୁ ଦେଖୁ ସୋଇ ପଇଲେ। ଆଉ ମତେ ନିଦ ହଉନି ଆଉ। ମୁଁ ରାତି ଦିଟା କନ୍ଦର ହବ ଶୋଇନି। ଆଉ ଦିଇଟାରେ ଶୋଇଲେ ଆଉ ସକାଳକୁ ନିଦ ଭାଙ୍ଗୁଛି। ହେଲା ଛଅ ଟା
ହୁଁ ତମେ କହି ସାର ମୁଁ କହିବି।
ଛଅଟା ହେଲାଣି ଆସିକି ଛଅଟା ଦଶ ପନ୍ଦର ହେଲାଣି କାଇଁ ଉଠିନୁବା ଉଠିକି କଣ କରିବି ଘର ଖରିକିଲି ଲିଜା ଘର ଦ୍ବାର ଟିକେ ପୋଛିଲି। ପୋଛିକି ତାପରେ ଗଲି ଝିଅକୁ ଗାଧେଇ ଦେନି। ଝିଅକୁ ଗାଧେଇଦେଇ ତାର ମୁଣ୍ଡ ମୁଁ ସଫା କରିବି ମାନେ ସିଏ ସଫା କରିବ। କାନ୍ଦିବ, ହଁ ତମେ କାହିଁ ସଫା କରିଛ ମତେ ଦିଅ ସଫା କରିମି। ଆଠୁ ମୁଁ କହିଲି ଦେ ତାର ବି ରଜରେ ଯାଇକି ସଫା କରିଥିଲା ମୁ କହିନି ହଉ। ତାକୁ ଫେରେ ତା ମୁଣ୍ଡ ସଫା କରିଦେନି ଗାଧେଇଦେନି ଲୁଗା ଦି ଖଣ୍ଡ ତାକୁ ଧୋଇଲି। ଆଉ ଫେରେ ଟିକେ ଲାଟିନି ଗନି। ଏ ଏମିତି କାମ ସବୁ ସରୁ ସରୁ ଆସିକି ହେଲା ଲେଟ ହେଲା ଟିକେ ଆଉ ଆଠୁଟା ହେଇଗଲା ଆସିକି ଆଉ।
ହୁଁ ମୁଁ ବା କାଲି-ଇ-ଇ-ଇ ତ ତମେ ଯେତେବେଳେ ମୋ କତିକି କଲ୍ କରିନଥିଲ
ହୁଁ,
ମୋ ପୁଅକୁ ପଢଉଥିଲି-ଇ-ଇ-ଇ ଏଇପା ହେଇଯାଉନି କି ସନ୍ଧ୍ୟାଟା ଶୀଘ୍ର ସାତୁଟା-ଆ-ଆ-ଆ
ହଁ ହଁ ହଁ,
ହଁ ବାଜୁ ଇଏ ବେଳେ ସନ୍ଧ୍ୟା ଟା ହେଇଯାଉଛି ଇଏ କରୁଛି।
ହଁ।
ସିଏ ସାତୁଟା ବେଳୁ ମାନେ ପାଠ ନେଖିଲା- ଉଁ ଦେଇ ଅନେଇଲ ହେଇଗଲା ଏଗାରଟା ପନ୍ଦର। ଆଉ ଗୋଟେ ଇଙ୍ଗଲିଶ ବିଷୟ ମାନେ ସେଟା କେବଳ ପଢା ଦିଆ ହେଇଥିଲା ଲେଖା ଦିଆ ହେଇ ନଥିଲା ବୋଲି ନହେଲେ ତାକୁ ଯଦି ମୁଁ ଲେଖା ଲେଖି ତାକୁ କହିଥାନ୍ତି କରିବାକୁ ବାରୁ ଟା ବାଜି ଯାଇଥାନ୍ତା। ମୁଁ ଏଗାରଟା ପନ୍ଦର ଯେମିତି ହେଲା ମୁଁ କହିଲି ଆଉ ତାକୁ କଣ ସଏ ଏତେ ରାତି ହେଲାଣି ସେଠୁ ଛୁଆ ଟା ଖାଇବ କଣ ପୁଣି ତାକୁ ଚୁଡା ଗୁଣ୍ଡ ଗୋଳେଇକିରି ଦେଇଦେଲି ଉଁ ସେ ପିଇକିରି ଶୋଇଲା। ମୁଁ ଜମା ଏଇ ଯୋଉ ଅଣ୍ଡା ଆମ୍ବୁଲେଟ ଥିଲା ଜମା ତା ଟାଟିଆରେ ମୁଠିଏ ଭାତ ଆଣିକିରି ମୁ କହିଲି କାଲି ଗୁରୁବାର ଏ ଅଣ୍ଡା ଆମ୍ବଲେଟ ରହିଲେ ମୁ କୁ ଗୁରୁବାରେ ସହଜରେ ଦିଏ ନା ଆଇଁଷ କଣ ରଖିବି - ମୁଁ ସେଇଆକୁ ତ ତାଟିଆରେ ପୁରେଇକିରି ସେ ଅଣ୍ଡା ଆମ୍ଲେଟ ଆଉ ସେ ଯୋଉ ଭାତ ମୁ- ଆଣିଥିଲି ସେଇଆକୁ ଠିଏଁ ଠିଁଏ ଖାଇ ଦେଇକି ନେଇକିରି ବାସନ ହେରିକା ସବୁ ଧୋଇଧାଇ କରି - ମୁଁ ଶୋଉ ଶୋଉ ହେଇଗଲା ଏଗାରଟା ଚାଳିଶ ପଇଁ ଚାଳିଶି।
ହୁଁ ହ ବା ତୁ ବିଛଣାକୁ ଆସିଲେ କଣ ନିଦ ହବ କି?
ହୁଁ ଆଉ ନିଦ ହେଲାନି ମାନେ ମୋ ଦିହ ଅବାକିଆ ଲାଗିଲା ମୁଁ ଖଟ ଉପରେ ଶୋଇଲିନି ଆସିକି ସେ ତଳେ ଖାଲି ଗଡିଲି - ଗଡି ଗଡି ଗଡି ଗଡି କିରି ତାପରେ କେତେବେଳେ ନିଦ ହେଇଥିଲା ପୁଣି ଚାରଟା ବାଜିବାକୁ ଥିଲା ପନ୍ଦର ମିନିଟ ତିନିଟା ପଇଁଚାଳିଶ ରେ ନିଦ ଭାଙ୍ଗିଲା ଉଠିଲି ଉଠିକିରି ଘ - ଦ୍ବାର ଖରିକିଲି ଫୁଲ ତୋଳିଲି ପାଣି ଦିଟା କୁଅରୁ କାଢିକିରି ଆଣି ଲି ଗାଧେଇଲି ତାପରେ ଆସିଲି ଦେଖିଲି ପାସଷ୍ଟା ବାଜିଆକୁ ଅଛି ପାଞ୍ଚ ମିନିଟ ପୁଅକୁ ଉ ଉଠେଇଲି ସେ ଉଠିକି ଦାନ୍ତ ଘଷିଲା - ତାଲାଗି ଟିପିନି ଆଜିିବି ଦେଲି ନାଇଁ ତ ମୁଁ କହିଲି ଆଉ ପନ୍ଦର ଟଙ୍କା ଦେଇଦେଲି ମୁଁ କହିଲି ଇଟିଲି ତରକାରୀ ଖାଇଦବୁ ଇଟଲି ତରକାରୀ ଖାଇଲା ତାକୁ ଚୁଡା ଗୁଣ୍ଡ ଗୋଳେଇକି ଦେଲି- ଖାଇଦେଲା ପୋ ପିଇଦେଲା ପାଣି ପୁଣି କରିକି ଆଜି ଗୋଳେଇକିରି ବି ଖାଇନି ପାଣି ପୁଣି ପିଇଦେଲା ଆଉ କ୍ଷୀର ହଲିକିସ ପିଇକିରି ଗଲା।
ହଁ।
ତାପରେ ଠାକୁର ପୂଜା କଲି ଏଇ ମୁ ଡାଳିମ୍ବ ଫାଳେ ତାକୁ ଖାଇଲି ଖାଇକିରି ଏକର ସେକର ହଉଥିଲି ଏଇ ଖୁଣା ହୋଇଛି ଚା ଟିକେ କରି ପି ଦେଇକରି ପିଠା ଖଣ୍ଡେ ଖାଇଦେଲି ମୋ ଦିଅ ସେତେବେଳୁ କଣ ହଉଛି। ଏଇ ସେ ଚାହା ହରକା ଖାଇଛି ବାସନ ମାଜି ବଲେ ମା ଦିନେ ମୁଁ କହିଲି ମାକେ ଟିକେ ଗଢଡ ଝିଅ ଟା ଭଲ ଲାଗୁ ତମ ସହିତ କଥା ହଉ କଣ ହେଇଯାଉଛି ଯେ?
ହୁଁ କେତେ ମାସ ହେଲାଣିଲୋ?
ତିନି ମାସ ପଶିଛି ଆଉ ଦୁଇ ପୁରୀ ଗଲା ତିନି ପଶିଲା ଆଉ ମୁଁ କୁହେ ଦି ମାସେ ଇଏ ଏମିତି କୁହେ ମତେ ସବୁ ପା କେତେ କହିଲେ ତୋର ଦୁଇ ପୁରିଗଲା। କହିଲେ ତୁ କଣ ଏମିତି ହିସାବ ତୁ ଅପ୍ରିଲ ମେ ଜୁନ ଏମିତି ହିସାବ କରିବୁ। ଆଉ ତୁ କଣ ଅପ୍ରେଲୁରୁ ମେ ମାସ - ମେ ରୁ ଜୁନ ମାସେ ଇଏ କି ହିସାବ ଏମିତି ହିସାବ ସବୁ ହୁଏ। ମୁଁ କହିଲି ମୁଁ କାଇହିଁ ଯାଉଥିଲି କଥିଲି ତାପରେ କହିଲେ ନା ଦୁଇ ପୁରିଗଲା ତିନି ପଶିଛି କହିବୁ।
ହଁ ଆମର ଏଇ ମାସଟା ଧର ଆମେ ରଖିଲେଣି କି?
ହୁଁ ହୁଁ।
ହଁ ଏଇ ମାଷ୍ଟଟର ହେଲାଣି ଏଇ ମାଷ୍ଟଟା ହେଲା ଖରା ତ ମାଷ୍ଟଲାଏ ହେଲା। ଆମେ ଜୋଟେ ଦିଅନ୍ତି ଶୁଧ ବୁଧ କାହାକୁ ଦେଲେ ସେଇଟା ଆମର କହନ୍ତି କଣ ଆମେ ମେ ମାସରେ ମେ ଦଶ କୁ ଇଏ ଦଶ ମାସ। ହେଲା ସେଟା କନ୍ ହଁ ଏଟା କିନ୍ତୁ ଆମର କଣ ଆମର ଏଟା ହଁ।
ହଁ ସେଇଆକୁ ମତେ ସେ ପର ସାନ ବୋଉ ଆମ ବୋଉ ହରିକା କଇଲେ କଇଲେ ତୁ ଏମିତି କ ହିସାବ କରିବୁ ତୁ ସେମିତି ହିସାବ କରିବୁନୁ।
ହୋଉ ମତେ ମୁଁ ବି ସିଙ୍କା ସିଚିଚି
ପଇସା ପତ୍ର ଧାର ଉଧାର ଭଲ ମନ୍ଦ ନେଲେ ତାକୁ ନହେଲେ କ୍ଷୀର ଆଣନ୍ତୁ ଧର ହେଇ ଏ ଦଶକୁ ସେ ଦଶ ଏମିତି ହୁଁ। କଇଲେ ତୁ ସେଟାକୁ ଏମିତି କରିପାରିବୁ କଇଲେ ଏଟାକୁ କଣ ଏମ୍ତି କରିବୁ। ମୁଁ କହିଲି ମୁଁ କାଇଁ ଖାଲି ମୁଁ ମୋର କହୁଛି ଏତିକି କହିଲେ ନା ନା ତୁ ଏଟା କହିବୁନୁ।
ହଁ ଆମର ଏଇ ମେ ମାସ ହେଲେ ସେ ମେ ମେ ଜୁନୁ ସେ ଯାଇ ନ ମାସ ପର୍ଯ୍ୟନ୍ତ ଏଣ୍ଡିଙ୍ଗି ଏଣ୍ଡିଙ୍ଗି ମେ
ହୁଁ ସେ ବୋଧେ ଏଇଟି ଏ ଅଙ୍ଗନବାଡି ଦିଦି ଲେଖିଲା ବା ଜାନୁଆରୀ କି ଦଶ ମା ମାସ ପକେଇନା ହିସାବ କରିକିରି। କହିଲା ପ୍ରସୁତି ହୋଉଚି ଜାନୁଆରୀ ମାସ।
ଓହୋ ଜାନୁଆରୀଟା ଏ ମତେ ଏଇଟା ବା ଟେନ୍ ସନ ଖରା ଗରମ ମତେ ଭାରି ଗରମ‌। ମାନେ ସେଉରା ତମ ତ ନର୍ମାଲ ହେଲା କଁ
ନା ନା ସିଜିରିଙ୍ଗିରେ ମୋର ହେଇ ଛି ସିଜିରିଙ୍ଗରେ ବେ। ମୋ ପୁଅ ବେଳୁକୁ ପା ମୋର ହାଇ ବ୍ଲଡ୍ ପ୍ରେସର ହେଇଗଲା ହଠାତିଆ।
ନର୍ମାଲ୍ ନା ସିଝରଙ୍ଗ୍ ପୁଅ ଟା?
ସିଜରିଙ୍ଗ୍ ରେ ପୁଅ।
ହଁ ଓହୋ ଏଇ ଏଇ ମାସଟା ଭାରି ଯେ ଗରମ୍ ଫରମ୍ ମାସରା ଭାରି ଟେନ୍ ସନ୍ ମାସ।
ହଁ ବା ସେଇ ହେଇପା ମୋ ଦିହ କଣ ହେଇଗଲା ମୁ କୋହୁନି ମୁ କାଲି ଚା ଢୋକ ପିଇଦେଲେ ପିଠା ଖଣ୍ଡେ ଖାଇଦେଲେ ଦିଅ କଣ ହେଇଗଲା ହେଇ ତଳେ ଗଡୁଚି।
ହୁଁ।
ଆଇ ଏମ୍ ତି ମୋର ପା ମେନେ ଏଇଖୁନା ମୋର କଣ କହିଲ ଉଁ ହୋମୋଗ୍ଲୋଇନ୍ ପୁରା କମ ଜମା ସାତ ପରସେଣ୍ଟେ।
ହଁ।
ଆଉ ହୋଉଚି ଏଇ ଯୋଉ ବିପି ପୁରା ଲୋ। ହୁଁ ତାପରେ କଁ ମୁଁ ମୋର ଅଞ୍ଚାଶ କେଜି ହେଇଥିଲା ମୁଁ ହେଇ ଏବେ ଏଇ ଯୋଉ ଦି ଚାରି ଦିନ ହେଲା ଯାଇଥିଲୁ ଓଜନ ହେଲି ଅ ଚାଳିଶି କିଲେ ଆ ଆଠ ଯୋଉ ସାତଶହ ମତେ ସିଏ
ଆ ସେ କୋଉ କ ଆର କ?
ମତେ କହିଲେ ତମେ ହୁ ୱେଟେ୍ ବଢି ବଢି ହେଇଥିବ ନା ତମର କୋଉ ୱେଟ୍ କମି କମି କା ଯାଉଚି ଇଏ କରୁଚି କହିକିରି ମତେ ପାଟି କରୁଥାନ୍ତି।
ହୁଁ।
ହୁଁ।
ଆଉ। ନା ଲୋ ଖାଇନେଇ।
କିଛି ଖାଇନା ସଖାଳୁ?
ନାପା ଏଇ ପଖାଳ ଖାଇମି। ଆ କିଛି ଖାଇନି ଆଉ ଟିକେ ଗଲେ ଖାଇମି ଆଉ ଏଇ ଆସିଲେଣି ବି ଇଏ ଫୁଣି ବିଲରୁ ଏଇ ଆଇଲେ।
ହୁଁ।
ଏଇ ଗୋଟିଏ ଛୁ ମୁଁ କରେ ଆଉ କିଏ କରିବ ମା କରେ ନହଲେ ମୁଁ କରେ ହଉ।
ହୁଁ ଆଉ ଦେଇ କରନ୍ତିନି?
ତାକୁ ଠାକୁର କାମୁଡି ପକାନ୍ତି। କୃଷ୍ଣ। ମୁଁ ଏମିତି କାହାପାଇଁ କାଣ୍ଡ ଆମର ଏଠି ଜଣେ ତାକୁ କେତେ ବର୍ଷ କେଜାଣି ତାକୁ ଦେଖା ହଉନି। ଚାଳିଶ ତେୟାଳିସ ଆଉ ତେୟାଳିଶ ବର୍ଷ ହେଲାଣି ଆଉ। ଦେଖାଯ ଯାଉ ମାନେ ଛୁ ଶଖା କରୁୁ ମୋ ହାତ ଗୋତରା ପୁରା ଝିମିଝିମି ହେଇଯାଉଛି।
ହୁଁ ହଁ।
ହ ବା।
ହ।
ଏ ଦେହ